ଆଜ୍ଞା ନମସ୍କାର
ନମସ୍କାର ସେଇ ଅସୁବିଧାଟି ଆପଣଙ୍କର ଠିକ ହେଲା ନା ସେଇୟା ହିଁ ରହିଲା।
ହେଲା ଆଉ-
ଆ ମୁଁ କହୁଥିଲି ଆଉ
ଠେଲା ମାନେ ମତେ ପ୍ରଥମ ଟା ଆଉ ଥରେ କହିବାକୁ ପଡିଲା
ଆଉ ସେଇଆତ ମୁଁ କହୁଥିଲି
ହଉ ହଁ ମୁଁ କହୁଛି
ହଉ କୁହନ୍ତୁ
ପିଲାଟାକୁ ହୁଏତ କୌଣସି ବ୍ୟବସାୟରେ ସେ ଲଗାଇ ପାରିଥାନ୍ତେ କିନ୍ତୁ ବ୍ୟବସାୟ ପାଇଁ ଯେଉଁ ଆର୍ଥିକ ସମ୍ବଳ ଦରକାର ତାହେଲେ ବି କଣ ତାଙ୍କ ପାଖରେ ଥିଲା ଚାକିରିରେ ଅନ୍ୟାୟ ହଁ ମୁଁ ଭୁଲ କହିଥିଲି ଆଜ୍ଞା ଆପଣ ଆଉ ଉତ୍ତର ହଉଛି ଆଉଁ ବୁଝି ପାରୁନି କିଛି ଛୁଆଟା ପଢୁଛି ପିଲାଟାକୁ ହୁଏତ କୌଣସି ବ୍ୟବସାୟରେ ସେ ଲଗାଇ ପାରିଥାନ୍ତେ କିନ୍ତୁ ବ୍ୟବସାୟ ପାଇଁ ଯେଉଁ ଆର୍ଥିକ ସମ୍ବଳ ଦରକାର ତାହା ହେଲେ ବି କଣ ତାଙ୍କ ପାଖରେ ଥିଲା ଚାକିରୀରେ ଅନ୍ୟାୟ ଶୋଷଣ ଲାଞ୍ଚ ମିଛ ନକରି କୌଣସି ନିମ୍ନ ସରକାରୀ ଚାକିରିଆ ସ୍ଵଚ୍ଛଳ ହୋଇପାରିବ- ଏହା ଅସମ୍ଭବ
ଆଜ୍ଞା
ଆଜ୍ଞା ଆପଣଙ୍କ ଆପଣ ତ ଜାଣିପାରୁଥିବେ ଆଜି କାଲିର ଏଇ ସବୁ ଅବସ୍ଥା ବିଷୟରେ ନା
ହୁଁ ଜାଣିପାରୁଛି ବହୁତ ଭଲ ଭାବରେ ଜାଣିପାରୁ-
ଆଜ୍ଞା ଆପଣଙ୍କଠୁ ଭର ଆଉ କିଏ ଜାଣିପାରିବ
ଅଁ
କଁ ହେଲା ଆପଣଙ୍କର?
ଗୋଡ ବଥା -
ଆପଣଙ୍କ ଗୋଡ ଭଲ ହେଇ ନାଇଁ
ଁ ଯେବେ ଗୋଟେ ଥିଲା ଆଉ ଗୋଟେ ହେଇଯାଇଛି
ଆପଣ ଟିକେ ଡାକ୍ତରଙ୍କୁ ଦେଖେଇଲେନି କହୁଛି ଆପଣଙ୍କୁ ଟିକେ
ହଉ ଆଜି ଯିବି ଆଉ
କେତେବେଳେ ଯିବେ ଏଇନା
ସେ ଡକ୍ଟରଟି ସାଢେ ନଅଟାରେ ବସେ
ହଉ ଆଜି ଯିବେ ହେରି
ହଁ
ଯେମିତିକି ମନ କରିକି-
ହଁ ହଁ। ହଁ।
କଣ ଚାରିଥର ହଁ କହିଲେ କଣ ମାନେ କଣ ଆଉ କହିବି ଆପଣଙ୍କୁ।
ହ କଣ କହିବେ ଆପଣ କୁହନ୍ତୁ ମୁଁ ଶୁଣୁଚି।
ହଁ ମୁଁ କହୁଛି। ବେକାର ପୁଅ ରମାକାନ୍ତ ଏବେ ତାଙ୍କ ପାଇଁ ଏକ ଅଭିଶାପ ହୋଇଛି। ସେଇ ଘରକୁ ଫେରି ପ୍ରତିଦିନ କିଛି ନା କିଛି ଅଭିଯୋଗ ପ୍ରାୟ ତା ନାଁରେ ଶୁଣନ୍ତି। କେବଳ ନିଜ ଘରୁ ନୁହେଁ ବାହାରୁ ମଧ୍ୟ। ଘର ଭିତରେ ଖାଇବା ପିଇବା ନେଇ ସଦାସର୍ବଦା ଅସନ୍ତୁଷ୍ଟ ଓ ମା ଭଉଣୀଙ୍କ ଉପରେ ସର୍ବଦା ରଗ ରଗ କେବଳ ଖାଇବା ଓ ଶୋଇବା ପାଇଁ ଯାହା ଘରକୁ କୁ ଆସେ ବାକି ଆପଣ ଏମିତି କରନ୍ତିନି ତ?
ଆପଣ ମାନେ ମୁଁ ଏଇଠୁ ଗଲା ପରେ ଖାଇବା ଶୋଇବା ପାଇଁ ହିଁ ଯାଏ।
ମାନେ?
ମାନେ?
ଆପଣ କଣ କହୁଛନ୍ତି? ହଁ।
ଏହେ ବର୍ଷା ଦିନରେ, ନା ନା ଦଉନି। ମୁଁ ଟିକେ ଚାହା ପିଇବା ପାଇଁ ଯିବି ଭାବୁଥିଲି ବର୍ଷା ଦେଲା।
ଆପଣଙ୍କ ପାଖରେ ଛତା ନାହିଁ?
ଛତା ବା କାଲି ଭାଙ୍ଗିଗଲା।
ଶୁଣନ୍ତୁ ମୁଁ ଗୋଟେ ଲେଖିଦେଲି ମୋର ଏଇଠି ଦେଖଉଛି ଏକ ବିଭକ୍ତ ପନ୍ଦର ତ ସେଇଟା କଣ?
ସେଇଟା ଗୋଟେ କମ୍ପ୍ଲିଟ ଆଉ ଚଉଦଟି କରନ୍ତୁ ଗୋଟେରେ ସେଇଭଳିଆ ଆଠ ଦଶଟି ଆସିବ ସେଇଟା ପଡିବେ ଆପଣ।
ହୁଁ। ମୋର କଣ ଗୋଟେ କମ୍ପ୍ଲିଟ୍ ହେଇଗଲା ନଅଟାରେ?
ହଁ ସେଇ ସେ ସେଇ ସେତିକି ନଅଟା କୋଉଟା ଦଶଟା ସେଇଭଳିଆ ଆସେ ମାନେ ଗୋଟେ ଗପ ସରିଲା ଭଳିଆ ଆଉ। ସେଇଟା ଭାଗ ଭାଗ ହେଇକି ଆସିଥାଏ ଯେତେଟାରେ ସରିଲା ଆଉ।
ଓହୋ ଆଜ୍ଞା ଆଜ୍ଞା ବୁଝିପାରୁଛି। ତାହେଲେ ଆଜି ମଧ୍ୟ ମୁଁ ଭାବୁଛି ଆଜି ରାତିରେ ଅନେଇକି ସାରିଦେବି ଏଗୁଡାକ।
ଦିପଟେ କରିଦବ। ଦି ପଟେ କାମ
ଏମିତି ହିଁ କଲେ ଦିପଟେ ସରିଯିବ। ଏପଟେ ବି ସରିଯିବ ସେପଟେ ବି ସରିଯିବ ହଉ ମୁଁ ସେୟା କହୁଛି। ତାପରେ ପଢୁଛି
ଆପଣଙ୍କର ଟିଙ୍ଗଟିଙ୍ଗ ବାଜିଲା ଯେ,
ଆଜ୍ଞା। ଆପଣଙ୍କୁ ସୁଭିଲା ତାହେଲେ।
ମତେ ସବୁ ଶୁଭେ ହଁ କୁହନ୍ତୁ।
ଆ ଉ ରୁହନ୍ତୁ କହୁଛି। ସେ ହିନ୍ଦୁ ସମାଜରେ ବଢି ଆସିଛ କଣ ମୁଁ ବଡିି ଆସୁଛନ କହିଲିଣି ମୁଁ କଣ ସମ୍ବଲପୁରୀଆ ଭାଷା କହିଲିଣି ମୁଁ ଜାଣିପାରୁନି।
ସମ୍ବଲପୁରୀ ଆ ବାବୁ
ଆମେ ନୁହଁ ଆମେ ଓଡ଼ିଆ ଭାରି ବଢ଼ିଆ।
ୟେଶ୍। ବଟ୍ ସେଇଟା ବି ଓଡିଆ ଖାଲି ଓଡିଆରେ ବିଭକ୍ତ
ହୁଁ ମତେ କାହିଁ ଏତେ ପସନ୍ଦ ନଥାଏ ହଉ ମୁଁ କହୁଛି ଆପଣଙ୍କର ସେ ହିନ୍ଦୁ ସମାଜରେ ବଢି ଆସି ଅଛନ୍ତି କିନ୍ତୁ ଦୁର୍ଭାଗ୍ୟବଶତଃ ସେ ନିଚ ଜାତିର ସନ୍ତାନ। ବ୍ରାହ୍ମଣ କରଣର କୌଳନୀୟ। ଗର୍ବ ଅଛି କିନ୍ତୁ ଜଗନ୍ନାଥ ର ତାହା ନାହିଁ। ଜାତିଭେଦ ଜଗନ୍ନାଥ ମନରେ ବଡ ଆଘାତ ଦିଏ ପଢିବା ସମୟରେ ଜଗନ୍ନାଥ ପ୍ରାୟ ସବୁବେଳେ ସର୍ବୋଚ୍ଚ ସ୍ଥାନ ଅଧିକାର କରୁଥିଲେ। ଏଇଟା ଆଉ ଗୋଟେ ଗପ ଠିକ ଅଛି କହୁଛି ଆପଣଙ୍କୁ
ହଁ ସେଇଠି କହିବା କଥା ନା ଆଉ
ଆ ହଉ ମୋର ଭୁଲ ହେଇଗଲା କ୍ଷମା କରିବେ
ମୁଁ ପାରିବିନି।
ହଁ ନ କରନ୍ତୁ।
ମାନେ ମୋତେ କୁହନ୍ତୁନି।
ସେଥିପାଇଁ ଉଚ୍ଚ ଜାତି ସହପାଠୀ ମାନେ ବିଦ୍ରୁ ପଛଡରେ କଣ ମାନେ ମୁଁ ପଢି ପାରିନି ରହିଥାନ୍ତ ଆପଣଙ୍କ କହୁଛି ସେଥିପାଇଁ ଉଚ୍ଚ କଣ କଣ ଆଉ ଆପଣ ମତେ ମଝିରେ ଅଟକେଇ ଦେଲେ ଆଉ କଣ କହିବି ଆପଣଙ୍କୁ।
ପଡ଼ନ୍ତନ୍ତି ପଢନ୍ତୁ ପଡ଼ନ୍ତନ୍ତି
ଆପଣ ଟିକେ ଗପି ଦିଅନ୍ତୁ ତାପରେ ମୁଁ ପଢୁଛି
ଆରେ ମୁଁ ଗପୁ ନଥିଲି ମୁଁ ଭାବିଲି ଟିକେ ସରିଲା ମାନେ ଟିକେ ରହିବ ବୋଲି। କିନ୍ତୁ ଆପଣ ପୁଣି ଆରମ୍ଭ କରିଦେଲେ ସେଥିପାଇଁ ହଉ ପଢନ୍ତୁ ପଢନ୍ତୁ।
ହଉ ମୁଁ ଗୋଟେ ସରିଲା ପରେ ଟିକେ ରହିବି ଆପଣ ତାପରେ କିଛି କହିବେ ହଁ ହଁ ସେଇଟା ଠିକ୍ ହବ ମୋର ମିତ୍ର କିଛି କହିଲେ ନାହିଁ
କଣ କିଛି କହିଲେ ନାହିଁ ମାନେ
ହଁ ସେ କହିଲେ ତାଙ୍କ ପିତାଙ୍କୁ ପଚାରିକି କହିବେ କି ସେ ଯିବେ କି ନାହିଁ।
ଆଉ ଆଉ କଣ କରିବେ ଏଇ ବର୍ଷାରେ? ହଁ ବହୁତ ଖ ଅଛି ହଉ ନା ନା ସ୍ମୃତି
ଆପଣ ଏମିତି କଣ କହୁଛନ୍ତି ଆମର କମ୍ପ୍ୟୁଟର ଇଏ କ
ଆ ପାୁ
ସବୁ ବର୍ଷା ତ ହଉନାହିଁ ଆପଣଙ୍କ ଆଡେ କଣ ବର୍ଷା ହଛି ଆମର ତ ମୋ କଥା ଶୁଣିଲି ଆମ ଆଡେ ତ ବର୍ଷ ହଉ ନାହିଁ ମୁଁ କହିଲି ଆମର ତ ବର୍ଷା ହଉ ନାହିଁ
ଆମ ଆଡେ ବି ହଉନି ଜଣେ ତଳେ ସେଇ ପାଣି ଟେପ ଟେପ କରିଦେଲେ ତ ସେଥିପାଇଁ ମତେ ଲାଗିଲା ବର୍ଷା ହେଲା ବୋଲି।
କଣ ବୁଝିଲେ ଆପ କଥା ଗୁଡାକ ଠିକ ଟ ନ ଯାାଇକି ଯୋଉ ଆପଣଙ୍କର କଥା
ଆପଣଙ୍କର ନିଦ ହଉନି କି
ନି
ଆରେ
କଣ କହୁଛନ୍ତି ଆପଣ କହିଲେ
ଆରେ ନଷ୍ଟ ହେଇଗଲା ସେଥିପାଇଁ ମୁଁ ସେଇ ନଷ୍ଟକୁ ପାଥରେ ଫି
ତାଙ୍କୁ ନିଦ ଲାଗୁନି କି ଆଉ ନିଦ ଏତିକି ବେଳୁ କିଏ ଶୋଇବ ତା ଟାଇ ସମୟ ହେଲେ ସିନା ଜଣେ ଶୋଇବ।
ହଁ। ଆମର ଏବେ ପୁରା ରୁମ୍ ଟି ଅନ୍ଧାର ହେଇ ଅଛି ତ ସେଥିପାଇଁ ମୁଁ ଭାବୁଛି ମାନେ ନିଦଉନି କି ତାକୁ ସେଥିପାଇଁ ପଚାରିଦେଲି ଆଉ ଗୋଟେ ଖୁସିରେ।
ଓହୋ। ହୁଁ। ସେ ଓ ମୋର ଆପଣଙ୍କୁୁ କଣ କହିବି ମୋର କାନ୍ଦ ବହୁତ୍ ବିନ୍ଧା ହେଉଅଛି କାଲି ପରଠୁ।
କାହିଁକି?
ମୁଁ ପହଁରିବା ଶିଖୁଥିଲି ତ ସେ ପହଁରିବାରେ ମୋ ହାତ ଡେଣା କାଟିଛି।
ମତେ ଏବେ କଣ ମେସୋ ବାଲା ଫୋନ୍ କଲାଣି ମେସୋ ବାଲା ବି ଫୋନ୍ କରନ୍ତି କି?
ଆପଣଙ୍କର କିଛି ପା ଅର୍ଡର ଥିଲା କି?
ନା ତ ମର କିଛି ଅର୍ଡର କରିିନି।
ତାହାଲେ
ମୁଁ ଭାବିଲି ତାକୁ ଗପିବା ପାଇଁ ଆଉ ସମୟ ହଁ। ହଁ ଯିବା ଆଉ ଯିବା ଯିବା। ହଉ ଆଉ କୁହନ୍ତୁ ଆପଣ କୁହନ୍ତୁ। ହାଲୋ। ହାଲୋ।
ହଁ କୁହନ୍ତୁ।
ଆପଣ ଚା ପିଇବା ପାଇଁ ଯିବେ?
ମତେ କଉଚନ୍ତି।
ନା ନା ଆପଣଙ୍କୁ ନୁହଁ ନ ନଷ୍ଟକୁ କହୁଥିଲି।
ଓହୋ ଆପଣ ତାହେଲେ ମତେ ଡାକୁ ନାହାଁନ୍ତି ହଉ ଆପଣଙ୍କ ସହିତ ମୁଁ କଥା ହେବିନି।
ଆରେ ଆରେ ମାନେ ଆପଣ ଆସିପାରିବେ କି ମୁଁ କହିବି ବି ଯଦି।
ଆଜ୍ଞା ଆଉ କଣ ଆପଣ ଡାକିଲେ ଆମେ ଯିବୁନି କେମିତି ହବ ଏମିତି ଆମ କଥା ଏମିତି କେମିତି ହବ କହିଲେ।
ହଉ ଆସନ୍ତୁ ତାହେଲେ।
ନାଇଁ ନାଇଁ ଆପଣ କହିଲା ପରେ ଆପଣ ଡାକୁଚନ୍ତି ଆଉ ଯିବାରନାହିଁ।
ମୁଁ ତାହାଲେ କଣ ଆପଣଙ୍କୁ ଯାଇକି ନେଇକି ଆସିବି?
ଆଜ୍ଞା।
ହଉ ଯାଉଚି ଆପଣ ତଳେ ଥାଆନ୍ତୁ ଠିଆ ହେଇକି।
ହଉ ଠିକ୍ ଅଛି।
କାଲି ଆପଣ ଯିବେ ନା ଆପଣଙ୍କ ଉପର ଘର ମିତ୍ର ବି ଯିବେ?
ନା ଅ ମୁଁ ଯୁଆଡ଼େ ଯାଏ ସିଏବି ସିଆଡ଼େ ଯାଆନ୍ତି।
କାହିଁ ଏକା ଆସିବେନି କି ଛକ ଆଡ଼େ?
ନାଇଁ ମୁଁ ଏକା କୁଆଡ଼େ ଯାଏ ନାହିଁ।
ମୋତେ ସେ
ଯିବା କଥା ନା ହଉ ମୋର ସ ସମୟ ହେଇଗଲାଣି ମୁଁ ଟିକେ ରଖୁଛି ଏଠୁ ଆପଣ ଆପଣଙ୍କ ଟିକେ କାର୍ଯ୍ୟ ଗୁଡ଼ିକ କରୁଥାନ୍ତୁ ମୁଁ ଟିକେ ଚା ଟିକେ ପିଇକି ଆସେ।
ଛି ମୋ ମାମାଙ୍କ ସହିତ ବଜାର ଯିବି।
ହଉ ହଉ ଆସିଲା ପରେ କହିବେ ଆଉ।
ଆଜ୍ଞା।